ଆଣ୍ଟି କଣ କରୁଥିଲେ?
ଏବେ ବସିଛି ଆଉ
ଅ ହଁ ଆଉ ଭଲ ଏଇ ଏକ୍ଜାମ ପାଇଁ ପଢାପଢି କରିଥିଲି।
ହଁ। ହଉ ଆଉ ଘରେ ଭଲ ସବୁ ନାଇଁ
ଆଜ ଯା
ତମର ଏଇଟା କହ ତ ମାନେ ଜିଲ୍ାନା ତ ତ ଜିଲ୍ିଲା ଟା କଣ?
ଆଠ ଏ ଟନ କରା ଲୋକ
ହ ହଁ ତମର ହଡିିନୀର୍ଦ ମଙ୍ଗନଳି କଉଡା
ମ ବାାସଲା ଉଣ୍ଡବ ମାନେ ଯୋଉ ସବ ଡିଭିଜନ କୁହନ୍ତି।
ନାଇଁ ନାଇଁ ଯେଉଁ ଇଲେକ୍ସନ୍ ଯେଉଁ ହେଉଛି ଆମର ତୁମର ଏମ୍ଏଲ୍ଏ ଠିଆଉନାହାଁନ୍ତି। ତମର ଏମଲେ କିଏ କହୁନୁ
ଯଉ କଣ ପ୍ରଫୁଲ୍ଲ ଗଢେଇ
ଘଡ଼େଇ ଯା ପ୍ର ଫୁଲ ଘଡି ତମର ତଳପୁରପଲ ସୁକିନ୍ଦା ଦାସ ଗୁୁର
ନାହିଁ। ତାଙ୍କ ଘର ଶୁଖିନା ବୋଧେ କିନ୍ତୁ ସେମାନେ ଢେଙ୍କାନାଳ ର।
ଅ ନିେ କେ ନା ଆଡ଼ଲୋ
ହୁଁ
ଓ ହୋ। ଘଟ କିଏ କନି ତା ସ ଶଣ ନୁ କି?
ନାହିଁ ହଁ ସେ ଏ। ଆଣ୍ଟି ମୁଁ ଜାଣିିନି ସେ ବିିଷରେ।
ହଁ ହଁ। ହଉ ହଉ ଭୋଟ ଦେଲୁଣି।
ନାଇଁ ମୁଁ ଭୋଟ ଦେଇନି।
ମୋର ତ ହେଇଥି ପାଇଁ ଜାଣିନୁ ଆଉ କଣ? ଭୋଟ ଦେଲେ ଏବେ ଭୁଟୁ ରେ ତ ମୋର ସବୁ ଲିଷ୍ଟ ପଳେଇ ଆସିବ ଏବେ।
ହଁ ଏଇ ବର୍ଷ ବୋଧେ ଦେବି।
ହଁ ତେଣୁ କରି ଏ ବର୍ଷ ନା ଆସିବ ଭାରି ଯଦି ଠିକ୍ ତମର ହେଇଥିବ ତମେ ଭୋଟ ଟା ଦେଇପାରିବ। ଏଇଥ ଆଉ ତାପରେ ସବୁ ଜାଣିପାରିବ କୋଉ ନିର୍ବାଚନ ମଣ୍ଡଳୀ କଣ କିଏ ଠିଆ ହେଇଛି। କଣ କେତେ ସବୁ ଜାଣିପାରିବ ଆଉ।
ହଁ ହଁ।
ଆଉ କଣ କ ଆଉ ଭଲ ସବୁ ନାଇଁ। ଘରେ ତମର କଣ ସବୁ ଫିଆଲ ହୁଏ ଯେମିତି ଆମର ଦଶହରା ହେଲା କିମ୍ବା କାର୍ତ୍ତିକ ପୂର୍ଣ୍ଣିମାରେ ଯଉଟା କରାହେଉଛି କଣ ସେଆଟା ଆଶ୍ରାଦ୍ଧ ଏଇ ଯୋଉ ଦୀପାବଳି ତମର କଉଟା କରାହୁଏ ଭଲ।
ଆମର ଦୀପାବଳି ଦଶହରା ଦିଟା ଯାହା ହୁଏ।
ହୁଁ ହୁଁ।
ହୁଁ।
ଯେମିତି ପାୱେଲ ଟା ତ ନିହାତି। ହୁଁ।
ଆଜ୍ଞା।
ଆଉ କଣ କ।
ଯେ ଆପଣଙ୍କ ଆଡେ କଣ ହୁଏ।
ଆମର ତ ଦଶରା ହୁଏ ସେଠି ବି ଦଶରାକୁ ଏମିତି ଫଙ୍କସନ ଟାଇପ୍ ର ହୁଏ। ସମସ୍ତେ ଯୋଉ ଖେଳନ୍ତି ଉ କ୍ଷତ୍ରୀୟ ମାନେ ଖେଳନ୍ତିନି ସବୁ ଧରିକି। ହଁ ଅନ୍ଦା ଯୋଉ। ଚାଲନ୍ତି। ସେଟା ହୁଏ। ଆଉ ସେଥିରେ ଭାଗ ବି ନିଅନ୍ତି। ଛୋଟ ଛୁଆମାନେ ସବୁ ଭାଗ ନିଅନ୍ତି ବି ପ୍ରୋଗ୍ରାମ ରଖା ହୁଏ।
ଓ ହୋ।
ହଁ ଆଉ କାର୍ତ୍ତିକ ପୂର୍ଣ୍ଣିମା ଟା ଆମର ବହୁତ ସୁନ୍ଦର ଭାବରେ ହୁଏ। ଏରା ମାନେ ରା ହୁଏ ରାସ ରାସ ରାଧାକୃଷ୍ଣଙ୍କର ଯୋଉ ରାସ ସେଇ ପଞ୍ଚୁକରେ ହିଁ ପାଞ୍ଚ ଦିନରେ ସେଇଟା ବି ହୁଏ। ପଞ୍ଚୁକ ହୁଏ ଆଉ ଏଇଠି ରାସ ବି ଆମ ଗାଁ ର ପାଳନ ହୁଏ। ରାସ ବି ଧୁମ୍ ଧାମରେ କରନ୍ତି ସବୁ ତା ଗାଁ ଯାକ ଲାଇଟ୍ ଫାଇଟ୍ ଲାଗିଲି ଫିଚୁ ଲାଗକି ସୁନ୍ଦର ଭାବରେ ଦୋକାନ ବଜାର ପଡେ। ବହୁତ ସୁନ୍ଦର ହୁଏ। ଆଉ ମର ତ ଘର ଆମ ଘର ଗେଟେ ଆଉ ମାହାଦେବଙ୍କୁ ଗେଟେ ଏକା ଆଉ। ସପ୍ନେଶ୍ୱର ମହାଦେବ ମନ୍ଦିର ଆମ ଙ୍ଗ ହଁ। କୋଠି ସାମ୍ନା ସାମ୍ନୀ। ତାମେ ସବୁ ଫଙ୍କସନ ଗୁଡା ଟିକେ ଉପଭୋଗ କରିପାରୁ ଆଉ।
ଭଲ ଆଉ।
ହଁ ଆଜି ପାଗ କେମିତି ହେଇଛି।
ହଁ ଆଜି ବହୁତ ଖରା ହେଇଥିଲା। ଏବେ ଟିକେ କାଡ଼ିଆ କରଛି।
ଏବେ ତ ଜମା ବର୍ଷା ହିଁ ହଉନି ଜମା ଏପଡେ ଆଉ
ହୁଁ।
ଆଉ କଣ କହ।
ଆଉ ଆଣ୍ଟି କଣ ଖାଇଥିଲେ?
ଏବେ ତ ଜଷ୍ଟ୍ ଧୁଇ ଧୁଆ ହେଇକି ଆସିଛି ଏନା ଡୋର ଟୁ ଡୋର ହଉଛି ଆନ ପ୍ରେୟାର କରିବାକୁ ପଡୁଛି ତମରି ଆଗ ସେଆଡେ ଆସିଲା ପରେ ସେ ଖିଆପିଆ କରେ।
ଓହୋ ଭଲ ଆଉ। ଆପଣଙ୍କ ଗାଁ ରେ ପ୍ରେୟାର କରୁଛନ୍ତି।
ଯାଇ ହି ଡୋର୍ ଟୁ ଡୋର ଆ ତ ଏମିତି ଦୁରିଆକୁ ଯାଇ ହବନି ତେଣୁକରି ଆମ ଏଇ ଗାଁ ରେ ଯେତିକି ଫ୍ୟାମିଲି ରହିଛନ୍ତି ଡି ପି ଫ୍ୟାମିଲି କେବଳ ଯୋଉମାନଙ୍କରେ ଡିପୋ ର କରିଛି ସେମାନଙ୍କ ଘରେ ହିଁ ଆମେ ଏଡା କରୁ। ତ ଡେଲି ସେମାନ ପୋଖରୁ କଦ ପଡୁଛି। ଯାଇକି ଆଉ ପଜଦ ନା କେନ୍ଦ୍ରରେ ଉପଜନା କେନ୍ଦ୍ରରେ କାଲି ଅଛି। ତାର ଡେଟ୍ କାଲି କରିବୁ।
ହଁ ହଁ। ଆମ ଗାଁରେ ଆଣ୍ଟି କଣ କହିଲେ ଯଉଁ ଉ ସାପ୍ତାହିକ ସତ୍ସଙ୍ଗ ସମସ୍ତ
ହୁଁ ହଁ ସେଇଟା ଆମର ବି ସାପ୍ତାହିକ ସତ୍ସଙ୍ଗ ଶୁକ୍ରବାରିଆ ରଖିଦେଇଛୁ କେଳ ଉପଜନା କେନ୍ଦ୍ରରେ ଶୁକ୍ରବାର ଗୋଟେ ଦିନ ହବ ଆଉ ଅନ୍ୟାନ୍ୟ ଦିନ ମାନଙ୍କରେ ଆଜି ମଁ ମୁଁ କରିଲି ମୋର ବୁଧବାର ହେଲା କିମ୍ବା ତୋର ଅସୁବିଧା ସୁବିଧା ଅଛି ତୁ ଶନିବାରକୁ ରଖିଛୁ। ଯେମିତି ହେଲେ ବି ଦେଖ୍ ଗୋଟେ ସପ୍ତାହରେ ଦିଥର ବି ଏମିତି ହେଇଯାଉଛି ଯୋଉ ମାଡି ଚାହୁଁଛି ଦବା ପାଇଁ ମ ସାତ ଜଣ ରହିଛେ ବା ପାଞ୍ଚ ଜଣ ରହିଛେ ସପ୍ତାହକୁ ପାଞ୍ଚ ଦିନ ଏ ଯୋଉ କୋଉ ଥର ମାସ ଯାକରେ ସପ୍ତାହ ପାଞ୍ଚଟା ପଡିଯାଉଛି ଚାରିଟା ପଡିଯାଉଛି। ଯଦି ଅଧିକ ମା ହଉଛନ୍ତି ତେଣୁ କରି ବି ଦିଟା ଲେଖାଏଁ ଏମ ଦର କରିଦେଉଛୁ।
ହଁ ହଁ।
ପଡି ଯାଉଛି। ଆଉ କିଛି କିଛି ମା କଣ ଘରେ ଯୋଉ ପ୍ରକାର ପ୍ରୋବ୍ଲେମ ସମସ୍ତଙ୍କର ହଉଛି ସେମାନେ କଣ କରୁଛନ୍ତି ତାଙ୍କ ତା ଘରେ ତ ସମସ୍ତେ ସମାନ ନାହିଁ କାହାର ଶାଶୁ ଶଶୁର ଅଛନ୍ତି ଏଗନେଷ୍ଟ କରୁଛନ୍ତି ଠାକୁରଙ୍କୁ ଏଡି ହେଗ ଶାନକ କଣ କରୁଛନ୍ତି ସେମାନଙ୍କର ଭକ୍ତି ବି ଷଷ୍ ଅଛି ତାଣ ସେମାନେ କଣ କରନ୍ତି ଆମ ଘରେ ଦେଇ ଦିଅନ୍ତି ବି ସତ୍ସଙ୍ଗଡା କହ ନାହିଁ ଆମ ଘର କରିବାାନି ଆମ ଘରେ ଶଶୁ ଶଶୁର ଏମିତି ଟିକେ କହୁଛନ୍ତି ତମ ଘରେ ହଉ ଠିକ ଅଛି ଆଣ କାହିଁ ଆମେ ସେମାନଙ୍କୁ ଦୂରେଇଦବା ଆମ ଘରେ ବି ଆଣିକି ଭୋଗ ଲଗଣି ସେମାନେ ବସିକି ପ୍ରେୟାର କରୁ ଭଜନ କୀର୍ତ୍ତନ କରୁ ଯାଜନ ଟିକେ ରଖୁ ଏମିତି କରୁଛୁ ଆଉ
ଆଉ ମାତୃ ସମ୍ମିଳନୀ ଆପଣଙ୍କ ଆଡେ ହୁଏ
ହଁ ଶ୍ରାବଣ ପରିିକ୍ରନ୍ତ କୁତ୍ତା
ହଁ ସେଇଟା ତ ଶ୍ରାବଣ ପସମା ଆଉ ମା ପତୁ ସମ୍ଳନ ଯେଉଁ ମାସକୁ
ମା ହଁ ରବିବାରା ରଖ ମାସର ପ୍ରଥମ ରବିବାର ନାହିଁ ରଖିଛୁ। ମାତୃ ସଂାନୀ ସେଟା ମାସର ହଁ ବର୍ଷ ସାରା କରିଦେଇ ଡ ଏଇ ମାସରେ ଚିର ଦୀପା କ ଜୋତିିକା ଦେବେ ତାର ମାସରେ ଜୁଲି ମାଙ୍କୁ ଆଉ ଜଣେ ମା ଦେବେ ତାର ମାସରେ ଏମିତି କରିଦେଇଛୁ ଆଉ ବାର ଜ ବାର ଜଣ। ବାର ମାସରେ ଦଶି ଜଣ ଭଳିଆ କିବା ତିରିଶ ଜଣ ମାଙ୍କର ଡେଟ କରିଦଉୁ କୋଉ ମାସରେ ତିନି ତିନି ଜଣ ମା ହେଇ ଯାଉଛନ୍ତି କୋଉ ମାସରେ ଚାରି ଜଣ ଯୋଉମାନଙ୍କର ଟିକେ ଅଛି ସକ୍ଷମ ମାତୃ ସମ୍ମିଳନୀ ପାଇଁ ଭୋଗ ଦେବା ପାଇଁ ସେମାନେ ନିଜେ କହୁଛନ୍ତି ଆମର ଗୋଟେ ଡ ମାନେ ମୁଁ ଜଣେ ହିଁ ଗୋଟେ ଡେଟ ଦିଅ ମତେ ମୋ ସାଙ୍ଗରେ ଆଉ ଦି ଚାରି ଜଣ ମିଶା ହାଉନି ଆଉ କିଛି କହୁଛନ୍ତି ଆମ ଦି ଚାର ଜଣ ମିିବ କାଁ କଣା ପ୍ରତି ମାସୁ ମାସ କରୁଛୁ ମାନେ ଟିକେ କୋମା ଜଳଖିଆ ଟିକେ ଆଣିକି ଆସୁଛନ୍ତି ଭାରି କମା ମିଠା ଟିକେ ମା ମାନେ ଖାଇବେ ବୋଲି ତା କରି ସେମାନେ ପୁଣି ସକ୍ଷମ ଥିବା ଦରକାର ସେ ଏି କରିଦେଇଛି ତମର ସେଠି କେମିତି ହଉଛି?
ଆମର ବି ମାସର ପ୍ରଥମ ରବିବାର ହଉଛି। ଉଁ ଆଉ ସମସ୍ତେ ମିଶିକି ଦଉଛି। ଆପଣ ଯେମିତି ଜଣେ ଜଣେ ମା ଦଉଛନ୍ତି ଆମର ସମସ୍ତେ ମିଶିକି ଦେଇ ଦଉଛନ୍ତି ମାନେ ମାତୃ ସମ୍ମିଳନୀ ପାଇଁ ପଇସା ସେଇଠୁ ଯାହା ହଉଛି ଭୋଗ ଅଣା ହଉଛି ଆଉ ଆଉ ଯାହା ପ୍ରସାଦ ପାଇଁ
ଡ଼ା
ଆଣ୍ଟି ଟିକେ ନେଟୱାର୍କକୁୁ ଆସନ୍ତୁ।
ହ
ଆଜ୍ଞା ଆଣ୍ଟି।
ହ୍ୟାଲୋ କିଏ ଅଇଲା। ଶୁବିଲା। ହ୍ୟାଲୋ।